ହ୍ୟାଲୋ। ଯିବା ଟ୍ରେନ ଲାଇନଆଡେ ବୁଲିବାକୁ। ଝାଡା ବସିକି ଆସିବା।
ହଉ ଆଉ ବା ଯିବା ଗୋଟେ ବୁଲିବାକୁ ଆଉ ପିକନିକ।
ଓ ହୋ ପିକନିକ୍ ଯିବା।
ହଁ ଯିବା।
ତାକୁ ପଚାରିଲୁ ଯୋଉ ସେ ସନ୍ତୋଷ କୁ ପଚାରେ।
ହଁ ଯିବା ଆଉ।
ସନ୍ତୋଷ କୁ ପଚାରେ କି ପିକନିକି ପଳେଇବା।
ହଁ ଆଜି ପେମେଣ୍ଟ ପଳେଇବା ବୁଲି। କି ଆସିବା
ଚିକେନ ପକୋଡ଼ା।
ହଁ ଚିକେନ ପକଡା ଚିକେନ ବିରିୟାନୀ ଖବୁ ହବ।
ଖଟା ଖଟା ପାଇଁ ଅଧିକା ରେଟ୍ ପଡିଯିବ।
ହଁ ହଁ ପାସ୍ କରୁବୁ ଯେ ପାସ୍ ଅଧିକା ପଡିବ। କେ ପଡିବ ଜାଣିଚୁ ତ କାଜୁ କିସମିସ ପଡିବ ହବୁ ପଡ଼ିବ ଟମାଟର ପଡିବ ହବୁ।
ସେଟା ଭଲ ଲାଗିବନି। ତୁ କରିବରି ଭଲ ଲାଗିବନି କଣ। ଟାଡ ଗୋଟେ ରୋଷେ
ବା ତମେ ଭିତ୍ରୁକୁ ପଳେଇ ଆସ। ।
ଆଉ।
ହଁ ଆଉ ଯୋଉ ଖାଇଦବା। ବାଏ। ତାଇପର ଦରକାର ସ ଦରକାର ପଳେଇବା। ହେଲା।
ତାକୁ କୋଉନୁ ବୁଝିବ।
ହଁ ବୁଝିବ ଜୋରେ କୁଅ?
ଝିବ ବୋଲିକି।
ହଁ ହଁ ବୁଝିବ ଆଉ।
ତମର ଟିକେ ନେଟ୍ ଚକୁନି ବାହାରକୁ ଆସୁନା।
ଆଁ?
ତମର ଟିକେ ନେଟ ଚାଲୁନି ବାହାରକୁ ଆସ।
ବିଲା।
ହଁ ହଁ ଏବେ ଶୁଭିଲା।
ହୁଁ।
ବସ୍ ଡ୍ରାଇଭର। କିଏ?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
ବେଲେ । କଉଠି ଅଛି ଘରେ ଗେମ୍ ଖେଳଛି। ତା ପ୍ରାଇମ ସେ ବନ ବଲ ଆଇଡି।
ହଁ ତା ସେବନାଇଦଗଲାଣି ତାଙ୍କ ଘରେ କିଏ କିଛି କହୁନା ଘରେ କାମ କରୁନି ଖାଇଲେ ସେବନ କରିଦେଇଛି ଖାଲି ଖାଇ ପିଇକି ସେନ କରିଦଉଛି ଆଉ କିଛି କରିନି।
ବ ଯୋ ଫିଜ ଟ ଆଇଛି ଉଠେଇ ଦେବା।
କଉ ଫିସ୍ ଗେମ ଫିସ୍ ଟଇଛି।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
କୁଆଡେ ଯିବା ବୁଲି ଯକୁ ଏଇରେ କହୁନୁ କିଛି ବୁଲିବାକୁ କୁଆଡେ ଯିବା ଟିକେ ରଥା ଯାତ୍ରା ରେ।
ବାୱଟର ବ୍ୟାଗ।
ମଟର ବାଗ ଯେ ବଲିଆକୁ ଫାଇଲେଣ୍ଡ ଯ ନ ଖାଇଲେ ପଳା।
ଆଇଲ ନୁହେ ହମା ହିମାଚଳ ଉପୂୁର ପଡଆ।
ଆ ହିମାଚଳ ଉପ ଯୋଉ ଇଏଁ ମାଉଣ୍ଟ ଉପରୁ ପଳେଇ କି ଚିକେନ ଖାଲି ରାଧିନି ଆସିବା।
ହଁ ହଁ। ହୁଁ। ଗୋଟେ ବାବା ବହିଥିବ ଗୋଟେ।
ହଁ ହଁ ବାବା ବାଇଥିବ ତା ହେଇ ଆଇିଲଣି ଗାଡି ନେଇକି। ଜଗନ ଆଇ ଗାଡି ନେଇକି ଜଗନ୍ନା ଗଡି ନେଇକି ଆଇଲାନି ପଚନୁ। ଲବିଲ କି ନେଇଯିବ କି ନାଇଁ?
ଗାଡିରେ କିଏ ଯାଇଛନ୍ତି ଯିବା ଏଠି କୁନ୍ଦ ଯିବା।
ଏଇଆ ଦରକାର ନାହିଁ ଚାଲୁନ ଯିବା।
ମତେ ଦେଖେଇଲାଣି।
ହଁ ନେଇକି ଆଇଲାଣି।
ହଁ କୋଉ ଡ୍ରେସ୍ ପିନ୍ଧିଲା?
ଆଉ ଯୋଉ ପିଙ୍କ୍ କଲର ଡ୍ରେସ୍ ଗୋଟେ ପିନ୍ଧିଥିଲା।
ଆମ ଘରୁକୁ ଯାଇଥିଲା କି?
ହଁ ହଁ।
କୋଉଟା ମ।
ଏ ଯୋଉ ଇଏ କାମ ବା ଇଆଡେ କାମ।
ଆଡେ କୁଆଡେ?
ହୁଁ ସେଡେ ଅଛି ଯେ ଆଉ ଯୋଉ ଡାକିଲ ସେଠି ଆମେ ଯେତେବେଳେ ଡାକିଆ ଆଜି ଯୋଉ ଖେଳ ହବ ସେ ପାରିବ ତ?
ଗାଧେଇ ପାଧେଇ ଠିଆ ହେବାକୁ କହିଲେ।
ହୁଁ।
ମାନେଲି ଯୋରେ ଡାକି ଦବୁ ହେଲା।
ହଁ।
ସିଏ ଆସିବନି ଯଦି ସିଏ ଆସିବିନି ଯଦି?
ଲାଷ୍ଟ୍ ରେ ନାମ ନବା ଆମେ ଆଉ।
ହାଁ।
ଆମେ ନାମ ନବା ଆଉ।
ନାମ ହଁ। ତେତେ ଡାକିବାକୁ ପଡିବ ତ ତୁ ଦେଖୁନୁ ତାକୁ ଡାକୁନୁ ଭଲକି। ଡାକିଆ ଆଉ ନୁହେଁ ଡାକେ।
ହଁ ଡାକିଦବା ଯୋଉ ଆଉ କଣ କୁଆଡେ ଯିବା ବୁଲିଆକୁ କୁଆଡେ ଯିବା ବୁଲିଆକୁ?
ପଳାଶୁଣି।
ହଁ ଆ ଯିବା ବୁଲିବାକୁ।
ଝାଡା ଯିବୁନୁ କି?
ନା ନା ଯିବିିନି।
ଭୋଗ ଆଣିଲନି।
ନା ଏ ପାଗଳ ଆରେ ଆଉ କଣ ମାନେ କଣ କଣ କରୁଛୁ କି ଏଇନେ କି।
ବାଁସ ସୁବୁନି।
କଣ କରୁଛୁ କି ଏଇନା କେ।
ବଇଛି।
ବଇଛୁ ଆଉ ଶୋଇଲୁନି?
ହଁ ଏଇ ଶୋଇଥିଲି ଉଠିକି ଆଇଲି।
କୁଆଡେ ଯିବୁ ନା ଯିବୁନୁ?
ହୁଁ।
କୁଆଡେ?
ଯିବା ବୁଲିଆକୁ ଗଲତି ଏରିଆରେ।
ହୁଁ ଯିବା ବୁଲିବାକୁ ବଟ ମଙ୍ଗଳା ପଳେଇଆ ବୁଲିବାଲିକି ସେଉଠୁ ଆସିବା ଆଉ। ଆଉ ଯୋଉ କଣ ବା ଇନଷ୍ଟାଗ୍ରାମ୍ ଚଲଉଛି ଅନଲାଇନ୍ ଅଛି?
ଇନଷ୍ଟାଗ୍ରାମ୍ ରେ?
ଆଁ।
ଇନଷ୍ଟାଗ୍ରାମ୍ ରେ। ଦେଖିଆ ଗଲନୁ ସେ ପ୍ୟାନେଲ ୟୁଜ କରୁଛି।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
ଆଜି ଅମାନ୍ୟ ବାଗଟା ଗିିଲା ଖେଳିବାକୁ ମା ଆଇି କହିଲା ଇଏ ବଢିଆ ଖେଳ ମାଇଇଇ ଚାରି ରାଉଣ୍ଡିଲା କଟିକି ପଳେଇଆଇଲି ଆଉ ଖେଳ ଆସେନି।
କମ୍ପାନୀ ଭାଗ କିଏ?
ଦିଅ ମାନ ବାଗ ମତେ କି କି ବା ବଦ ଲାଇେ କିଏ । ।
ହଁ। କିସନ କିଶନ ଖେଳୁଛି ଆଉ?
ନା ଖେଳୁଥିଲେମତି ଗୋଟେ ଖେଳଥିଲେ ବାବୁନା ହରିଆ ଯା ହ୍ୟାଲୋ। ପସ ଡାକି ଦେଇକିଛି ବଡିରେ
ହୁଁ।
ନିଲେ ବୁଲ ଚାଜ ରଖିଛି ଦ ଗୋଲି
ହୁଁ।
ଆଁ।
ହଁ।
ତୁ କଣ କରୁଛୁ?
କିଛିନ ବଇଛି।
ହୁଁ ହୁଁ କଣ କହୁଛୁ ଜୋର ବି ପାରିଲୁ
ହଁ ହଁ ହଁ ଆଉ ଯୋଉ ଇଏ କରିବୁନି କିଛି ବ୍ୟାଇ ଫି୍ୟା କରିବୁନି କଣ ଯିବ। ହ୍ୟାଲୋ ହଁ କଟି ଜୀବଜେ ଆଉ ଯିବା କୁଆଡ଼େ ବୁଲିବାକୁ ରଥଯାତ୍ରା ହେଇଲାନି ଆଉ ଗଣେଶ ପୂଜା ହେଇିଲାନି ସରସ୍ଵତୀ ପୂଜା ଆଇଲାନି ସବୁ ପୂ
ଡ୍ରେସ ଆଇଲାଣି ଡ୍ରେସ?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
ମା କାଇଡି ଆଇଚୁ ତୁ
ଏ ମା କାଇଁ ଠିଆ ହେଇଛୁ ଏଠି?
ହେଇଆଣି ମା କା ଠିଆ ହେଇଛି ମା ପଡିଲାଣି ଠିଆ ହେଇଛି ପଡିବି
ଇଆ ଠିଆ ହେଇଛି କବାଟ ପାଖରେ ମତ ନେଇଛି ତା ଗିଲ ପାଖରେ ଠିଆ ହେଇଛି ଛୋଟ ଗିଲ।
ମୁଁ ଠିଆ ହେଇସାର ମୁଁ ଅନ କରିଛି ଦେଖୁଛି।
ନା ଅଉନ କ ନ୍ଅନ୍ଧା
ଖାଲି ଅ ଲକ ଟା ଫିଟେଇ ଦୋବୁ।
ହଁ ଦେଖ ସେକେଣ୍ଡ ଚାଲିଥିବ ସେଇଟା ଦେଖିବା ଆଉ ଯଦି ଇଏ କରିବୁ କଟିଯିବ ରଜେକ୍ଟ ହେଇଯିବ।
ବେ କେତେ ମିନିଟ? କୁହ କାଲି ଯିବାକୁ ବୁଲିବାକୁ କେତେ ମିଟି
ଦଶ ମିିନିଟେ କାଲି ଆଉ ଜିଆକୁ
ଦେଇ ସାଇକେଲଟା ଘରେ ପୁରେଇ ଦେଲୁକି?
ଯ ବୁଲିବାକୁ ବାହାରି ପଆ ନେଟ ଚାଲୁନି ତୋର।
ବଲେଗଡ଼ ଚାଲିଲି
ନା ଠିଆ ହେଇଯାଅ।
ପେପର ଗ୍ଲାସ ପକେଇବା।
ଆଜି ନେଟ ଚାଲୁନି କଟିଯିବ।
ଆରେ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ।
ଶୁବିଲା?
ହଁ ହଁ।
ହଁ ଆଉ ଯୋଉ କଣ କହୁଥିଲି ଯିବା ବୁଲିବାକୁ ଯିବା ବୁଲିବାକୁ ପି ନିିକ ଯିବା।
ଭାଇ କହିଲା ଭାଇ କହିଲା ତମ ଘରକୁ ଆଣ
ହଁ ଭାଇ କହିଲା ବାହାରୁ ଯିବା ବୁଲିଆକୁ ଭାଇ କହିଲା ବୁଲିଆକୁ।
ଗାଡି କୌଣସି ମୁଳୁନାହିଁ ଫୋନ କର ହେଲା କହ ଗାଡି ନାହିଁ।
ହଁ ଆଉ ଯୋଉ ହସ ହସି କରିବୁନି ନା ମନବୁ ହସିବୁନ ନା ମନବୁ ଏଇ ତ ପାଖରେ ହସିଲେ ବି ନା ମନେ ହବୁ।
ଶିବୁନୁ ଭାଇକି କହ ଗାଡି ଗୋଟେ ନେଇକି ଆସିବ ଯିବା ବୁଲିବାକୁ କୋଉଠିକି।
ହୁଁ ବୁଲିବାକୁ ମଝି ଘୁରକୁ ଯିବା ବୁଲିବାକୁ ମଝି ଘରକୁ ପଳେଇବାକୁ ବୁଲିବାକୁ ଯିବା।
ହଁ ହଁ ଉପୁସ୍ଥିତ ରୁ
ହଁ ହଁ ଆଉ ଯୋଉ କୁଆଡେ ଯିବା ବୁଲିବାକୁ ଗୋଟେ ସାଇକେଲ ଧଅ ତୁ ଗୋଟେ ଗାଡି ଧରିଵୁ କାଲି ଯିବା
ଆଁ।
ହଁ ଗଲା ବେଳକୁ କଲ୍ କରିବା ଯିବ ସେ । ଯୋଉ କାଲି ଗୋଟେ କୁଳ ଘରେ ଭୋଜି ହେଲା।
କାଲି?
କାଲି ଅଛି ସିପୁନା ମୋର ସିପୁନା ଘର କାର୍ଡ ଦେଇଛନ୍ତି।
କଣ ।
କାର୍ଡ ଦେଇଛନ୍ତି?
ହୁଁ ସିବୁନା ଭାଇ ଘର ଦେଇଥିଲେ ଆମେ କଳପାର, ଶିବୁନା ଭାଇର ମୋର ପଳେଇବୁ ତମକୁ ନବୁନୁ ।
ହେଲେ ମୁଁ ଯିବି।
ତୁ କଣ ଯିବୁ ଆମୁକୁ ପା ତିନି ଜଣୁ କାର୍ଡ ଦେଇଛନ୍ତି ତାଙ୍କ ଘରେ ଗୋଟିଏ କାର୍ଡ ଦେଇଛନ୍ତି ସେ ମତେ ଡାକିଛି।
ନା ନା ମୁଁ ଯିବି।
ନା ସେ ଗୋଟେ କାର୍ଡ ଦେଇଛି।
ହୋଉ, ହୋଉ ତାହେଲେ ଚଳିବ ଆଉ ଗୋଟେ ଗାଡି ନେଇ ଆସିବା ଆଉ।
ହୁଁ ଆଉ ଗୋଟେ ଗାଡ଼ି ନେଇ ଆସିବା ଆଉ। ଆଉ ଗୋଟେ ଗାଡି ଙ୍କ ସେ ଗୋଟଏ କାର୍ ଦେଇଚି ବା ସେ ଗାଁ ସାରା ଡାକିଛି ସେ ଗାଁ ସାରା ଡାକିନି।
ଆମେ ଏକାଥରେ ମେ ମେହେମାନ ଯିବା ଏ
କୋଉଠି ଅଛୁ?
ମୁଁ ଅନା ଅଛି
ହଁ।
ହଉ ଯାଉଛି। ଏ ଦଶ ମିନିଟ ଖଣ୍ଡେ ହେଇଗଲାଣିି। ଆଉ ହେଇନି କାଟିବୁନୁ। କିଛି କରିବୁନୁ। ଆଉ ପାଞ୍ଚ ସେକେଣ୍ଡ, ରହିଯା।
ଆସୁନୁ।
ହୁଁ ଯିବା ଚାଲୁନୁ। ହୁଁ କଁ ହେଲାକି ଯିବା ବୁଲିଵାଲି ଆସିବା। କଁ ଅଛି।
ଆଁ।
ଆରେ ଜାଗା କାହିଁ?
ହେଇଗଲାଣି ।
ନା ହେଇଯାଉ କିଛି ନାହିଁ। ଏମିତି କଥା ହବା। ଯୋଉ ଯିବା ବୁଲିବାକୁ।
ତୁ ଯା ଆସେ।